ହଁ। ହାଲୋ। ହାଲୋ।
ହୁଁ।
ହାଲୋ, ହଁ ହଁ ଶୁବିଲା କୁହ?
ଆଉ କଣ କରୁଚ? ମୁଁ ଏଇଠି ବସିଚି। ତମେ?
ମୁଁ ଏଇଠି ଯାଉଚି ଖାଇବି ଆଉ ଭାଇ ହେଇକା ଅଫିସ ରୁ ଆସିବେ ଖିଆପିଆ ହବ ଆଉ।
ଓହୋ ଏତେ ଲେଟ୍ ରେ?
ଏ ଭାଇ ଅଫିସ୍ ଯାଇଥିଲେ ଆସି ନଥିଲେ ଆସିଲେ ଏବେ ଖିଆପିଆ ହବ ଆଉ।
ଆଚ୍ଛା। ହଉ ଆ
ଆଉ ତମ ଜନ୍ମଦିନ ପୋଗ୍ରାମ କଣ କରୁଚ?
ଜନ୍ମ ଦିନ ପୋ ଗ୍ରାମ କଣ ସେଇତ ଯାହା ଜନ୍ମଦିନରେ ହୁଏ ଯେମିତି ଆମର ସେଇ ନୂଆ ଡ୍ରେସ୍ ତାପରେ ମନ୍ଦିର ଯାଇକି ପୂଜା ଆଉ ସନ୍ଧ୍ୟା ବେଳେ ଟିକେ ପୂଜା ଆରିକା ହୁଏ। ସାଙ୍ଗମାନେ ଆସନ୍ତି ଟିକେ କେକ୍ ଟିକେ କଟାକଟି ହବ ଏଇଆ ଆଉ।
ଆମୁକୁ କହୁନ ତ?
କହୁନଥିଲି କଣ ସେମତି ଟିକେ ଏମତି କଣ ଭୋଜି ଫୋଜି ହଉନି ନା। ଆଉ ସେଥିପାଇଁ କହିନଥିଲି ଆଉ।
ଅହ ଆଉ ଚକୁଳି ଫକୁଳି ହେଇଥିଲା ନା ନାଇଁ ସକାଳେ?
ହଁ ସକଳ ସକାଳେ ଚକୁଳି ହେଇିକା ହେଇଥିଲା ଚକୁଳି ଖିରି ଆଉ ତରକାରୀ ଫୁଟ ତରକାରୀ ହେଇଥିଲା। ସେଟା ଆମର କଣ ଆମର ଟିକେ ଆଗ ସ ଷଠି ପୂଜା ହୁଏ ତ। ସକାଳୁ ସେଟା ଆମେ ସ ଠୀ ପୂଜା ଆଗ କରନ୍ତି। ତାପରେ ସବୁ ଗୋଟେ ସମସ୍ତଙ୍କ ଘରେ ବଣ୍ଟାଯାଏ। ତାପରେ ଯିଏ ଛୋ ଟ ଛୁଆ ଯିଏ ଆସିଲେ ଖାଇବା ପାଇଁ ତ ଭଲ, ନହେଲେ ବି ସମସ୍ତଙ୍କ ଘରେ ଦିଆ ହୁଏ। ଆଉ ତାପ୍ ପରେ ସମ୍ ନୂ-ନୂଆ ଡ୍ରେସ୍ ପିନ୍ଧିକି ଟିକେ ମନ୍ଦିର ଯା ମାନେ ଯାଇକି ତା ତାପରେ ଦିନରେ ତ ସେମିତି ଆଉ କିଛି ଇଏ ନାଇଁ ଅଁ ସନ୍ଧ୍ୟା ବେଳେ ଟିକେ କଣ ଅଁ ଯୋଉମାନେ ଯାହାର ଥର ପୁଅ ମାନେ ନଥିବେ ତ ଝିଅ ମାନଙ୍କର ଏବେ ତ ପୂଜା ହଉଚି। ଆମର ଯେହେତୁ ମାନେ ମୋର ଭାଇ ନାଇଁ ନା ତ ଆମର ଟିକେ ଇ ସତ୍ୟ ନାରାୟଣ ପୂଜା ଟିକେ ସନ୍ଧ୍ୟା ଆମର ହୁଏ ମାନେ ଜନ୍ମ ଦିନରେ ମୋର ହୁଏ ମୋ ଭଉଣୀର ବି ହୁଏ।
ହୁଁ।
ସେ ସତ୍ୟନାରାୟଣ ପୂଜା ହବ ତାପରେ ସାଙ୍ଗମାନେ କିଛି ଆସିବେ ମାନେ ଘର ପାଖରୁ ଯ ଛୋଟ ଗୋଟେ ଛୁଆ ତା ସାଙ୍ଗମାନେ ଘର ପାଖରେ ସେଇ ଟିକେ ଆସିବେ ଏ ଟ କେ ଖେରା କଟା ହବ ଆଉ। ଆଉ ତମ ଛାଡା କେମିତି କଣ ହୁଏ?
ଆମ ଆଡେ ଏଇ ଝିଅ ପିଲାଙ୍କର ଟିକେ ହଏନି ପୁଅ ପିଲାଙ୍କର ସବୁ ହଏ ଝିଅ ପିଲାଙ୍କର ହଏନି ଯୋଉ ସତ୍ୟନାରାୟଣ ପୂଜା ଆଉ କେକ୍ ଫକ୍ କଟିଙ୍ଗ ଫୁଟିଙ୍ଗ ସବୁ ହଏ ଆଗରୁ ଝିଅ ପିଲା ମାନଙ୍କର କରୁନଥିଲେ କିନ୍ତୁ ଏବେ ଆମେ ସବୁ କରୁଚୁ ଆଉ ପୁଅଟାରେ କରୁଚୁ ଝିଅ ନ ଗଲେ ସେ ମନ୍ଦୁ କରୁଚି ସେଇଥି ପାଇଁଁ କି ତା ଟିକେ ସେ କଟାକଟି ହଉଚି ଖିଆ ପିଆ ଟିକେ ପ୍ରୋଗ୍ରାମ ହୁଏ ଆଉ।
ଓହୋ। ନାଇଁ ଆମ ଇଆଡେ ଟିକେ ଆମର ବି ଆଗରୁ ହଉନଥିଲା। ଆମ ଘର ଆଡେ ତ ମାନେ କଣ କହିଲେ କି? ଯ ଆମର ଜନ୍ମଦିନ ହିଁ ବୁ ବୁ ମାନେ ହୁଏନି। ଆମର ଗୋଟେ ମାନେ ଆଗରୁ ଗୋଟେ ରହିଯାଏ ନା ଅନ୍ଧବିଶ୍ଵାସ। ହେଇ ଜନ୍ମଦିନରେ କିଏ ମରିଗଲା ଆଉ ଜନ୍ମଦିନ ହବନି। ପାଳନ ଏମିତି ହଉଥିଲା କିନ୍ତୁ ଏ କେକ ଯେହେତୁ ସମସ୍ତଙ୍କର ସେ କେକ୍ ହେରା କଟା ହଉଚି ପୂଜା ପା ହେରିକା ହଉଚି ଆମର ବି ଏବେ ସମସ୍ତଙ୍କର ହଉଚି ସମସ୍ତଙ୍କର ମାନେ କଣ ଆଗୁରୁ କଣ ବାପା ଦାଦା ସେମାନଙ୍କର ବି ଏତେ କରନ୍ତିନି କିନ୍ତୁ ଏବେ କଣ ହଉଛି ନା ମାନେ ବାପା ଦାଦା ଦାଦା ମାନେ ଆମର କଲେ ତ ଯେହେତୁ ଆମେ ବଡ ହେଇ ହେଇଗଲୁୁଣୁ କି ଆମେ ଦି ପଇସା ଇନକମ କରୁଚୁ ଆମେ ବି ସେମାନଙ୍କର ବି କରୁଚୁ କିଛି ନହେଲେ ଗୋଟେ ନୂଆ ଡ୍ରେସଟେ ଆଣୁଚୁ ଗୋଟେ କେକ୍ଟେ ଆଣୁଚୁ। ଏମିତି ସବୁ ତାଙ୍କ ମାନଂକୁ ଟିକେ ଖୁସି ଲାଗୁଚି ହବାକୁ। ଆଉ ଏମିତି ସବୁ ହଉଚି।
ସେମାନେ ଯେତେବେଳେ ଆମର କରୁଥିଲେ ଆମେ ଏବେ ତାଙ୍କର କଲେ ତାଙ୍କୁ ଟିକେ ଗୋଟେ ଖୁ୍ସ ଖୁସି ଟିକେ ଲାଗୁଛି ଯାହା ହଉ ଆମେ ତା କରିନଥିଲୁ ଆମ ବେଳେ ଆମ ଛୁଆ ମାନ ଆମ କରୁଛନ୍ତି ତାଙ୍କୁ ଟିକେ ଖୁସି ଖୁସି ଲାଗୁଛି ଆଉ।
ହଁ ଏବେ ଏବେଇ ଥିଲା ନା ଏଇ ମାନେ ଏଇ ର ତିନ ଦିନ ତଳେ ମୋ ବାବାଙ୍କ ଜନ୍ମଦିନ ଥିଲା। ଆମେ ଯାଇକି ଗୋଟେ କି ଆଣିଥିଲୁ ଗୋଟେ ଷ୍ଟିମ୍ଟେ ଆଣିଥିଲୁ ଆଣିଥିଲୁ କାଟିଥିଲୁ ତା ତା ପରେ ନୂଆ ଡ୍ରେସ୍ ବି ଆଣିଥିଲୁ ଘରଟା ବି ସଜେଇଥିଲୁ ମାନେ ସେ ଯଉ ଏବେ ଆସୁନି ନା ବେଲୁନ ହେରିକା ଯୋଉ ହାପି ବଡେ ଲେଖା ହେଇଥିବ ସେ ଯୋଉ ବେଲୁନ ହେରିକା ସେଇରା ଘର ସଜେଇକି ତାପରେ ସେ ଯେଉଁ ଷ୍ଟିମ୍ ଆଣ ଷ୍ଟିମ ଉପରେ ନିଜେ ପୁରା କ୍ରିମରେ ନାଁ ଲେଖ ଖୀକି ସଜେଇଥିଲୁ। ବାବା ପୁରା ବହୁତ ଖୁସି ହେଇଗଲେ ଆଉ ତାଙ୍କୁ ଆମେ ଗିଫ୍ଟ ବି ଦେ କରି ଥିଲୁ ଆଉ ସେମାନଙ୍କ ତ ଆଉ ପୂଜା ହେଇପାରୁନି ନା
ମୁଁ ତ ଟିକେ ଯାଇପାରୁନି ଆମ ବାପାଙ୍କ କେତେ ଦିନ ଜନ୍ମ ଦିନ କେତେବେଳେ ଯେ ମୁଁ ବି ଟିକେ କୋଉ ବର୍ଷ ବି ଟିକେ ଯାଇପାରୁନାଇଁ।
ହଁ। ମାପ ମା ମାନଙ୍କର ଟିକେ କରିଦବା କଥା ମାନେ ତାଙ୍କର ବି ସେମାନେ ଆମର କରି କରିକି ତାଙ୍କର ସବୁ ବର୍ଷ କରୁଛନ୍ତି ନା। ଆମେ ବି ଟିକେ ତାଙ୍କର ଟିକେ ଜନ୍ମଦିନ ପାଳନ କଲେ କି କିଛି ଗୋଟେ ପର୍ବପର୍ବାଣିୀରେ ଟି ତାଙ୍କ ପାଇଁ ଗୋଟେ କିଛି ଭଲ ନେଇଆସିଲେ ନୂଆ ଡ୍ରେସ୍ ତ କିଛି ଗିଫ୍ଟ ହଉ ନେଇ ଆସିଲେ ତାଙ୍କ ମନ ବି ଖୁସି ହେଇଯିବ। ହ
ହଁ ମୁଁ ତ ଯାଇପାରୁନି ଆଉ ତୁ ତ ଘର ସଂସାର କଲେ ଆଉ କୁଆଡେ ଯିବ।
ହଁ ସେଇ ତ ଅସୁବିଧା।
ଛାଡିକି କେତେବେଳେ ଛୁଆଙ୍କ ପରୀକ୍ଷା କେତେବେଳେ ସ୍କୁଲ କେତେବେଳେ ଟ୍ୟୁସନ ସବୁ ବନ୍ଦ ବାନ୍ଦ। କରିକି ଆଉ କୋଉଠି ଗୋଟେ ଦିନ ପାଇଁ ଆଉ ଯାଇ ହଉଛି ଯଦି ଯିବୁ ଏକାଧରେ ଚାରି ପାଞ୍ଚ ଦିନ ଗଲେ ହୁଅନ୍ତା ସେଇ ଟାଇମରେ ତ ଛୁଆ ପିଲାଙ୍କ ଟ୍ୟୁସନ ଇଏ ସିଏ ସବୁ ଆଉ କୋଉଠି ଯାଇ ହଉଛି?
ହଁ ଆଉ ତମର କେବେ ଜନ୍ମଦିନ?
ମୋର ଜାନୁଆରୀରେ ଗଲାଣିି।
ଓହ ଗଲାଣି ପୁଣି ଆସିବ ଆଉ ଦୁଇ ହଜାର ସତେଇଶରେ ଆଉ
ହଁ। ଏବେ ଆସୁଛି ମୋ ପୁଅର ମୋ ପୁଅର ଆସିବ ରାକ୍ଷୀ ପୂର୍ଣ୍ଣିମା ବେଳେ
ଆଚ୍ଛା। ପୁଅର ମାନେ ପୁଅ କେତେ ବର୍ଷ ହେଲାଣି?
ପୁଅକୁ ଥାର୍ଟିନ୍ ପ୍ଲସ ହେଲାଣି।
ଆଚ୍ଛା ତ ଆଉ ମାନେ ଦି ଚାରି ବର୍ଷରେ ତାର ବି ଷୋଳ ପୂଜା ହବ ନା?
ହଁ ଷୋଳ ପୂଜା ହବ ହଁ ଷୋଳ ପୂଜା ତ ଆମର ମେନ୍ ଆଉ ତାର ସେ ଯୋଉ ସତ୍ୟନାରାୟଣ ପୂଜା ହଉଛି ସେଠି ଗୁଆ ବସିଛି ନା? ଷୋଳଟା ଗୁଆ ହେଲେ ପୂଜା ହବ ଆଉ
ହଁ। ପୁଅ ମାନଙ୍କର ତ ଘରେ ଆଗରୁ ଗୋଟେ ରହିଆସିଛି ପୁଅ ହେଲା ମାନେ ଗୋଟେ ଷୋଳପୁଜା ଟେ ହବ ନିହାତି। ଆଉ ଏବେ ଏବେ ଟିକେ ଝିଅ ମାନଙ୍କର ଟିକେ କରୁଛନ୍ତି ଆଉ
ହଁ। ଏଇ ଝିଅ ମାନଙ୍କର କଣ ଷୋଳପୂଜା କରୁଛନ୍ତି?
ଏବେ କରୁଛନ୍ତି ଧର ଯୋଉମାନଙ୍କର ପୁଅ ନାହିଁ। ଏବେ କଣ ଆଗୁ ସେ ପୁଅ ଝିଅ ତଫାତ ରଖୁଥିଲେ ଏବେ ତ ପୁଅ ଯାହା ଝିଅ ସେ ମାନେ ପୁରା ସମାନ ଭାବରେ ଦେଖୁ ଦେଖୁଛନ୍ତି ତ ପୁଅ ପାଇଁ ଯୋଉ ପୂଜା ହାରିଆ କରୁଛନ୍ତି ଝିଅମାନଙ୍କ ପାଇଁ ବି ସେମିତି କରୁଛନ୍ତି।
ହୁଁ।
ହ
ତଥାପି ଏବେ ଗାଁ ଗାଁଉଲିରେ ଝିଅ ମାନଙ୍କୁ ଟିକେ ଝିଅ ମାନଙ୍କର ଏତେ କରୁନାହାନ୍ତି।
ହଁ କୋଉଆଡେ ଏମିତି କରୁନାହାନ୍ତି କିନ୍ତୁ ବାହାରେ ଟାଉନରେ ପ୍ରାୟତଃ କରୁଛନ୍ତି।
ହୁଁ। ଯାହାର ଗୋଟେ ଝିଅ ପୁଅ ନାହିଁ ସେମାନେ ସବୁ ଜନ୍ମଦିନ ପୁରା ଆଡମ୍ବରରେ କରୁ ଛନ୍ତି ଆଉ
ହଁ।
ଆମର ତ ଏଇ ପୁଅର ସରିଗଲେ। ହେଇଗଲେ ଷୋଳ ବର୍ଷ ତାର ଗୋଟେ ବଡକିନି ଷୋଳ ପୂଜା କରିଦେବେ ବନ୍ଧୁବାନ୍ଧବ ଖାଇବା ଏ ଟିକେ ହବ ଆସିବ ତମେ ମୁଁ କଲ୍ କରିବି।
ହୁଁ ହୁଁ ହଉ ଆଉ ହଉ ଯିବି।
ହଁ ସୀମା ଦିଦି ସାଙ୍ଗରେ ପଳେଇ ଆସିବ ଆଉ
ଆଉ ଝିଅର କରିବନା?
ଝିଅର ତ ଗଲାନି ଝିଅର ବା ଜାଗର ଦିନ।
ଅହ ମୁଁ କହିଲି ଝିଅର କରିବ ନା ଷୋଳପୂଜା?
ନା ଆମର ପୁଅ ମାନଙ୍କର ହଏ ଝିଅ ମାନଙ୍କର କେବଳ ଏଇ ଜନ୍ମଦିନକୁ ଟିକେ କେକ୍ ଫେକ୍ କଟାକଟି ଭୋଜି ଭାତ ହୋଇଯାଏ ଝିଅ ମାନଙ୍କର ଏତେ ଷୋଳପୂଜା ଆମ ଆଡ଼େ ହଏନି।
ଆଚ୍ଛା। ଆଉ ତମର ମାନେ ଯେମିତି ଆମର ଷୋଳପୂଜା ଥାଇ କି ମାନେ ପୂଜା ଦିନ ମାମୁଁ ଘରୁ କିଛି ଆସେ ମାନେ ଯେମତି ମାମୁ ଚେନ ମୁଦି ହେଲା ମାମୁଁ ମାନେ ଯେଦି ପୂଜାରେ ବସିବେ ସେମିତି ଆମର ଥାଏ ଇଏ।
ସେଇଟା ଆମର ସେଇଟା ଆମର ଯିଏ ଧର ଏକୋଇଶିଆକୁ ଦେଇଦେଲା ଏକୋଇଶିଆ ରେ ଦେଇଦେଲା ନହେଲେ ନାହିଁ କି ଜନ୍ମଦିନକୁ ଦିଆ ହେଲେ ଆମର ତ ଆମ ଘରେ ତ ଏକୋଇଶିଆକୁ ମୋ ମାମା ଦେଇ ଦେଇଥିଲା ପୁଅକୁ ଚେନ ମୁଦି ସବୁ ଦେଇ ଦେଇଥିଲା।
ହୁଁ।
ଆଉ ଜନ୍ମଦିନକୁ ଖାଲି ଲକେଟ ଟା ରଖିଥିଲା ଆଉ ଦେଇଥିଲା ଆଉ।
ହୁଁ।
ଆଉ ତ ଫଳମୂଳ
ଆମର ସେଇ ଏକୋଇଶିଆରେ ବି ଦିଅନ୍ତି ତାପରେ ଏକୋଇଶିଆରେ ଦେବେ ପୁଣି ଜନ୍ମଦିନରେ ବି ଦେବେ। ତାପରେ ଷୋଳ ବର୍ଷ ହେଇଗଲେ ଏଇ ଯୋଉ ଅଜା ଆଈ ମାନେ ସେମାନେ ଥାଆନ୍ତି ନା ତ ମାମୁଁ ମାନେ ଆସନ୍ତି ପୂଜାରେ ବସନ୍ତି ତାପରେ ମାମୁଁ ଘରୁ କିଛି ଆସିଥାଏ ମାନେ ଉପହାର ସ୍ୱରୂପ ସେ ଯୋଉ ସୁନା ଜିନିଷ କିଛି ଆସିଥାଏ। ତାପରେ ଡ୍ରେସ୍ ଫ୍ରେସ୍ ମିଠା ହେରିକା ସେସବୁ ଅବା ଆସିଥାଏ ଇଏ।
ସୁନା ତ ଯୋଉ ରେଟ୍ ହେଲାଣି।
ସୁନା ତ ହାତ ମାରି ହବନି ଏବେ ଏବେ ଯହାର ଷୋଳ ପୂଜା ସିଏ ତ ଛାଡ଼ ମୁଁ ଭାବିଲି ମୋର ତ ଯଦି କହିବେ ବୋଧେ ମତେ ବୋଧେ କିଛି ଦେବେନି।
ଯୋଉ ରେଟ ହେଲାଣି ହାତ ମାରି ହଉନି।
ଏଇ ତ ମାମୁଁ ଘର ଦେଇଥିଲେ ଗୋଟେ ମୁଦି ଟେ ଦେଇଥିଲେ। ଆଉ କରିଥିଲି ଭଲ ସେ ଆଉ ଏବେ ତ ଖାଲି ସେମିତି ନର୍ମାଲି ଖାଲି କେକ୍ ଫେକ୍ କାଟି ଦଉଛନ୍ତି ଆଉ।
। କଂ କରିବେ ଆମର କେଜାଣି ବାବା ପୁଅ ଷୋଳ ପୂଜା କୁ କଂ କରିବେ ବାପାଙ୍କ ଦେହ ତ ଭଲ ରହୁନି କଣ କରିବେ। କେଜାଣି ଷୋଳ ପୂଜା ଅଛି ତ ଆଉ ଦି ବର୍ଷ। ଦେଖିବା ଆଉ ସେତେବେଳକୁ କଣ କରିବେ ଆଉ।
ହଉ ଆଉ ହଉ ତମେ ଯାଅ ଇଏମ୍ ଯାଉଛି ପଛରେ ଫୋନ କରିବି ଆଉ ହଉ।